ହ୍ୟାଲୋ।
ହ୍ୟାଲୋ।
ହଁ ପା କଣ କରୁଥିଲ?
ଏ ଖାଇ ପିକି ଜଷ୍ଟ ବସିଥିଲି ଆଉ ଶୋଇବା ଆଉ ହୁଁ ମୁ ତବ
ନା ଏବେ ତ ଇଏ ଆସିଲେ ହଁ ଛୁଆ ସବୁ ଶୋଇପଡିଲେଣି।
ହୁଁ ହୁଁ।
ଆ ଇଏ ଟିକେ ଲେଟରେ ଆସନ୍ତି ତ ସେଏ ପହଞ୍ଚିଲେ ତାଙ୍କ ଏଇନେ ଦେବି ଖାଇବାକୁ।
ହୁଁ।
ସାରିକି ତାପରେ ଯାଇ ଯ କଥା ଆଉ
ହୁଁ ହୁଁ।
ଆଉ ତମକୁ କହିବି ବୋଲି କହିଥିଲି ନା ସେ ଯୋଉ ପଣସ ଆଉ ଖଡାରେ ଯୋଉ ତରକାରୀଟା ହୁଏ କେମିତି ହୁଏ? ଆମେ ତ ସେଇଥିରେ କିଛି ପଡେନି ଖାଲି ଟିକେ ଅଳ୍ପ ଟିକେ କଖାରୁ ପଡିବ ଆଳୁ ଆଉ ଯୋଉ ସାରୁ
ହୁଁ।
ଆଉ ତମର ସେ ପଣସ ମଞ୍ଜି। ଆଉ ଖଡା ଆଉ ଟମାଟର ଏତିକି ତାର ମାନେ ପଡେ। ଜିନିଷ ଆମେ ପ୍ରଥମେ କଣ କରୁଛ ସେ ଯୋଉ ଖଡା ପଣସ ମଞ୍ଜି ଆଉ ଆଳୁ କାଟିକି ଆଉ ଅଳ୍ପ ଟିକେ କଖାରୁ କାଟିକି ଥୋଇ ଦେଇଥାଉ ତାପରେ ବ ରହିଯିବ କଣ କହିଲେ ଯୋଉ ଧଳା ସୋରିଷ ଆସେ ଧଳା ସୋରି ସୋରିଷ ଟିକେ ଆଉ ଧଳା ସୋରିଷ ଟିକେ ପରିମାଣ ଅଧିକା ମାତ୍ରାରେ ରହିବ। ଆଉ କଳା ସୋରିଷ ଟିକେ ଆଉ ଜିରା ଟିକେ
କଲା ସୋରିଷଟା ଟିକେ ପିତା ଲାଗେନି କଲା ସୋରିଷ ଟା ପିତା
ସେଟା ଜଷ୍ଟ ଟିକେ ଫ୍ଲେବର ପାଇଁ କଳା ସୋରିଷର ଟିକେ ବହୁତ ଟିକେ ପରିମାଣର ଜିରା ଟିକେ ଆଉ ଚିନା ବାଦାମ ଯଦି ଅଳ୍ପ ଦୁଇ ଚାରି ପକେଇଦବା ଆଉ ଅଦା ଅଦା ଟିକେ ଏତିକିକୁ କଣ କରିବ ବତୁରେଇ ଦେଇଥିବ ତାପରେ କଣ କରିବା ନା ସେଇ ଯୋଉ ଏଇ ଯୋଉ ସରଞ୍ଜାମ ଗୁଡାକ କା ଟିକେ ଯୋଉ ଥୋଇଥିବା ତାକୁଗ ପ୍ରଥପ ତେଲ ପକେଇ ତାକୁ ତାପରେ ଭାଜା ହବ।
ହଁ।
ଭଜା ହେଲା ଭଜା ଟିକେ ହେଇଗଲା ପରେ ତାକୁ କାଟିି ଦେଇକି ତାପରେ ଆମେ ଯେମିତି ଏଇ ଗ୍ରାଇଣ୍ଡର ଆମେ ଯୋଉ ମସଲା ଯେତିକି ଥିବ ଆଇଦର ଶିଳରେ ବାଟିଲେ ବି ବହୁତ ଟେଷ୍ଟ ଲାଗେ ଯିଏ ଗ୍ରାଇଣ୍ଡ ବାଟିବେ ଗ୍ରାଇଣ୍ଡର ରେ ବି ବାଟି ପାରିବେ।
ହୁଁ।
କିନ୍ତୁ ଶିଳରେ ବାଟିଲେ ବେଶୀ ଟେଷ୍ଟ ଲାଗେ।
ହୁଁ ହୁଁ ହୁଁ।
ତାପରେ ତାକୁ କଣ କରିବା ନା? କଡ଼େଇରେ ତେଲ ଟିକେ ପକେଇଦବ ସେଥିରେ ଟିକେ ଆଗେ ହଳଦୀ ପକେଇଲ। ଯଦି ହେଙ୍ଗୁ ଥିବ ଟିକେ ହେଙ୍ଗୁ ପକେଇକି ତାପରେ ଯୋଉ ମ ମସଲା ବଟା ହେଇକି ଥିବ ଅଦା ସୋରିଷର ବଟାର ମସଲା ଟା। ତାକୁ କଣ କରିବ ତାପରେ ତାକୁ ଢାଳି ଦବ ଢାଳିଦଲା ପରେ। ତାପରେ ଟିକେ କଷି ହେଇ ଆସ ତା ଟମାଟର ଗୋଟେ ହେଇଛି ଦିଟା ତମର ଯେମିତି। ତରକାରୀର ପରିମାଣ ଥିବ। ସେଇ ପ୍ରକାର ଦେଇକି ସେଥିରେ ଉ ଟିକେ କଷିବ। ପଶି ସାରିଲା ପରେ। କଣ ହ ନା ଦେଖିବେ ଉ ଟିକେ ରେଡ ରେଡ ହେଇ ଆସିଲା ପରେ।
ହୁଁ।
ତାପରେ ତାକୁ ପନି ଏ ଯୋଉ ଭଜା ହେଇକି ଥିବା ଏଇ ଯୋଉ ପନିପରିବା ତାକୁ କଣ। କରିବେ ନା ତାକୁ ପକେଇବ ତାକୁ ପକେଇ। ତାରେ ପାଣି ଯେମିତି ଦେବା କଥା ଦବୁ ଯେତିକି ପରିମାଣର ଆବଶ୍ୟକତା ଅନୁଯାୟ ଲୁଣ
ଯାହା ଦବା କଥା ଦବ ଆଉ ଟିକେ। ସେ ଟିକେ ପୁରା ବ୍ ମାନେ ଏତେ ଟଷ୍ଟ ଲାଗେ ସେ ତରକାରି ଲାଷ୍ଟଡା ଟିକେ ଡ଼ାଲ ସେ ନେଇ ଗୁଜୁରାତି ବି ଯଦି ଟିକେ ପକେଇବ ହେଇଗଲା ସେ ଫୁଟି ଫୁଟି ତାର ହବ ସେପ ଡାଲଚିନି ଗୁଜୁରାତି ଟିକେ ପକା ଆଉ ମୁଁ କଣ କରେ ଟିକେ। କିଏ କରି ପାଉଡର ପକାଏ ବେଶୀ ନାହିଁ ମାନେ ସବୁ ପ୍ରକାର ମସଲାର ମାନେ। ପୁଣି ଟିକେ ଟିକେ ଉ ବେଶୀ ତ। ପକାଏ ଯୋଉ ବେଶୀ ତ ଧଳା ସୋରିଷ ଟ ଟିକେ ଅଧିକ ପକାଏ କାରଣ ସେ ତାର ଟିକେ ବାସ୍ନା ଟା ବେଶୀ ନାହିଁ ଆଉ ତରକାରୀ ଟା ଭାରି ବହଳ କରେ। ହଁ ହଁ ଆଉ ସେ ବି ବେଶୀ କଡା ନାହିଁ ବେଶୀ ବହୁତ ଭଲ ଲାଗେ ସେଇଟା ହିଁ ଟିକେ ବହଳିଆ। ତରକାରି ଆଉ ଦେଖିବ ଖଡା ଗୁଡାକ ବି ଏତେ ସୁନ୍ଦର ମାନେ ଇଏ ହବ। ମାନେ କଣ କହିଲ ପୁରା ତା ଭିତରେ ଯୋଉ ତାର ଯୋଉ ମସଲା ଟା ପଶ୍- ସେ ଯିବ ଖଡ଼ା ଇଏତରେ ଆଉ ଖଡା ବି ତମେ ଖାଇବ ନା ବହୁତ ଟେଷ୍ଟ ଲାଗେ।
ହୁଁ
ଉ ତ ଖଡାଟା ଭିତରେ ବହୁତ ନା ବହୁତ ପ୍ରଚୁର ପରିମାଣର ଆଇରନ୍ ଅଛି ନା ପିଲା। ପ୍ରାୟ ଖାଇବାକୁ ଭଲ ପାଆନ୍ତିନି ଏ କିଏ ଚୋବେଇବ ବୋଲି ଖ କେହି ଖାଇ ବାକୁ ଭଲ ପାଆନ୍ତିନି କିନ୍ତୁ ଏଇ ଯେଉଁ ଟିକିଏ ଦେଖିବ ଏମିତିଆ ପୁରା ଝୋଳ ମସଲା ତରକାରୀ ଟିକିଏ କରିଥିଲେ ବି ଛୁଆଙ୍କ ପାଟିକୁ ଟେଷ୍ଟ ଛୁଆ ପୁରା ଖୁସି। ଯେ କି ଆମର ତ ସେ ପଣସ ମଞ୍ଜି ପଡିଲେ ତ ସିଏ ଆଉ ଯୋଉ ଟେଷ୍ଟ ବଢିଆ ଲାଗେ। ଆଉ ପଣସ ମଞ୍ଜି। ହଁ ସେ ସେଇଠି ଏକା ସାଙ୍ଗଷବୁ ଭାଜି ଦେଇଥିବ ଯୋଉ ଖଡା ପଣସମଞ୍ଜି। ଏ ସବୁ ଏକା ସାଙ୍ଗ
ପରିବାଟାକୁ ପରିବା ଟାକୁ ଆଗ ଭାଜିକି ରଖିଦବା ନା କି ତାପରେ ତେଲ ସୋରିଷ ପକେଇକି ମସଲା ପକେଇବା କଷିବା।
ହଁ -ହଁ।
ମସଲା ଟା କଷିଲେ ପିତା ଲାଗିବନି?
ନା ଜମା ନାଇଁ ତମେ ଧଳା ସୋରିଷରେଖ ରଖିବ ପରିମାଣ ଟା ଅଧିକ ରଖିବ। ହଁ ହଁ ହଁ ହଁ ହଳଦିଆ ସୋରିସ ଢା କୁ କହନ୍ତି। ସେଇଟା ବହୁତ ମାନେ ବହଳ କରେ ଆଉ ପିତା ଟୁ ବିସେ ଲାଗିନି ସେଇଟା।
ଅଳ୍ପ ଟିକେ ଆଉ ନା କି ଚାରିଟା ଖଣ୍ଡ ସେ ବି ଭଲ ସୋ ଟେଷ୍ଟ ଆସିବ ଭଲ
ବହୁତ୍ ବଢିଆ ଲାଗେ ଆଉ ତାପରେ କଣ କହିଲେ?
ପନିକିରେ ଭିଡ଼ ବହଳିଆ
ବହଳିଆ କରିବ, ହଁ ଝୋଳ ଟା ବହଳିଆ କରେ ଆଉ ବଢିଆ ବି ଲାଗେ। ମୁଁ ଯେତେ ଥର କରିଛି ମୋ ଛୁଆ ତ ବହୁତ ଭଲ ପାଆନ୍ତି ପଣସ ମଞ୍ଜିର ବି ବାସ ସୁନାଟା ବି ବହୁତ ବଢ଼ିଆ ଲାଗେ ମୁଁ ଖଡ଼ା ତରକାରୀ ହିଁ ଏମିତି ହିଁ କରେ।
ଖଡାକୁ ପଣସ ମଞ୍ଜିର କମ୍ବିନେସନ ଟା ବହୁତ ବଢିଆ।
ହୁଁ- ହୁଁ।
ଖାଇଥିଲି ମୋର ମନେ ନାହିଁ କିନ୍ତୁ ଖାଇଥିଲି।
ବହୁତ ଭଲ ଲାଗେ ତାର ପଣସ ଭିତରେ ସେ ଯୋଉ-ମସ୍ ମସଲାର ଜୁସ୍ ଟା ପଶିଲେ ନା ସେ ବି ବହୁତ ବଢିଆ ଲାଗେ ସେ ଖଡାଟା ବି ଟେଷ୍ଟ ଲାଗେ ଚୋବବା ପାଇଁ ତ ତରକ ତରକାରୀରେ କଣ ଖଡା ର ରସ ବି ବାହାରି ଚାଲା ଆଁ ଖଡା ଭିଟାମନ୍ ଟା ବି ଛୁଆ ପାଇଲେ।
ହୁଁ
ରାଇ କଲେ କେହି ଖାଇବେନି। କିନ୍ତୁ ଏମିତି ତରକାରୀ ଟିକେ ହଁ ଟିକେ ମସଲା ପକେଇି ତର ତରକାରି କରିଦବ ଆଉ ଲାଷ୍ଟକୁୁ ଟିକେ ଡାଲ ଚିନି ଗୁଣ୍ଡ ଯୋଉ ପକେଇଦବ ତା ବାସ୍ନା ସେସବୁ ଖୁସିରେ ଖାଇ ଦିଅନ୍ତି ସବୁ ଛୁଆ।
ହୁଁ -ସାରୁ ଟା ବି ଟେଷ୍ଟ କରାଇବ କ କଖାରୁଟା ବି ନାଇଁ
ହୁଁ ହୁଁ ତାର ତ ଅଳ୍ପ ଅଳ୍ପ ଅଳ୍ପ ପରିମାଣ ମାନେ ଧରନ୍ତୁ କୋଡି ଏ କଡେଇ ତରକାରୀ ପୁରା କରୁଛ ଗୋଟେ କଡ଼େଇ ତରକାରୀ। ତରକାରୀରେ ଗୋ ଦୁଇଟା ଖଣ୍ଡଲେେ ସାର ପଡିବ ଆଉ ଟିକେ ପରିମାଣ ତାହାର ବେଶୀ ଥାଏ। ନା ଆଳୁର ର ଟିକେ ପରିମାଣ ବେଶୀ ଥାଏ ଆଉ କଖାରୁ ର ଅଳ୍ପ ହବ ମାତ୍ରରେ ତାର ପଣସ ମଞ୍ଜି ଟା ତ ପଡିବ ନା ସେ ବି ତ ବହଳିଆ କରିବ ଆଜି କଥା
ହଁ
ବହୁତ ଭଲ ଲାଗେ କରିବରେ ବଢିଆ ଟେଷ୍ଟ ଲାଗେ ତରକାରୀ ପରିକା ତାକୁ ହଁ ପଣସ କଠା ତରକାରୀ ବି କରେ।
ଆଉ କଣ ଆଇଟମ୍ କ
ଆଉ ଏଇ ତ କଣ ଶିଖିଛି ଯାହା ତ ଆଜିକାଲି ଛୁଆ ଆଜି ଜେମିତି ଏମିତି ବନେଇଥିଲି ସେ ଯୋଉ ଆମର ଦଲିଆ ବିରିୟାନୀ ବି ସେମିତି ବନାଏ ଟିକେ।
ହୁଁ
ଭଲ ଲାଗିବି ଆଜି ବି ଛୁଆ ନେଇକି ଯାଇଥିଲେ ମୋ ବଉ କହୁଛି ଆଉ ମମି ତମେ ନା ମୋ ପାଇଁ ସବୁଦିନ ଏମିତି ମୋତେ ଟିଫିନ୍ ବନେଇକି ଦେଇଦବ।
ଦଲି ଦଲିଆ ବିରିୟାନୀ ଟା କେ ଦଲିଆ ବିରିୟୀ ଟା କେମତି ବନାଅ।
ମୁଁ ଜଷ୍ଟ ନର୍ମାଲି ହି କରିଦିଏ ଆଗେ ତ ଦଲିଆ ଟାକୁ ଭାଜିଦିଏ। ଭାଜି ଦେଇକିବ ରଖି ଦେଇେଇଥିବି ଆଉ ଅନ୍ୟାନ୍ୟ ପନିପରିବା ଯେମିତି ହେଲା। ଆ ବିଟ୍ ହଉ ଗାଜର ହଉ ଝୁଡଙ୍ଗ ଥାଉ ଝୁଡ଼ଙ୍ଗ ସିଜେନା ଝୁଡ଼ଙ୍ଗ ବିନ୍ସଜେ ବିନ୍ସ। ନହେଲେ ଆମର ବନ୍ଧାକୋବି ଫୁଲକୋବି। ଯାହା ବିି ଥାଉ ଏଇ ଏଇ ଏଇ ପନିପରିବା ଗ୍ରୀ ମ ମଟର ଚିନାବାଦାମ ଏ ସବୁକୁ ଯୋଗାଡ଼ିକି ରଖିଦେଇଥିଲେ। କାଟିକୁଟାକି ଥୋଇଦେଲି। ଆଳୁ ଟିକେବି ପକାଏ। ଆ ରଖିଦେଇକି ତାକୁ କଣଙ୍କ ତେଲ ଟିକେ ପକାଏ ପ୍ରେସର୍ କୁକ୍ ରେ, ଆଗେ କିନ୍ତୁ ଟିକେ ଭାଜି ଦେଇଥାଏ, ଯଉଁ ଦଲିଆଟାକୁ। ହ
ହୁଁ, ହୁଁ।
ଆଉ, ଜଷ୍ଟ ତାକୁ ତ ଟିକେ, ସେ ତା ଦେହରେ ଟିକେ ସେଇ ଯୋଉ ଚକରରି ଫୁଲ, ଡାଲଚ୍ ଚିନି, ତେଜପତ୍ର ପକେଇଦେଇ ଉଁ, ଏ ପନିପରିବା ସବୁ ପକେଇକି ସବୁ ଭାଜିଦିଏ। ତା, ଦେହରେ ଯଉ ଚିନାବାଦାମ, ମଟର ସବୁ ପକେଇ ଦିଏ ଏକାଠି। ଆଉ ଟିକେ ଟମାଟୋ ଟିକେ ବାଟିକି ପକେଇଦିଏ ଟମାଟୋ ଅଦା। ହାଲକ୍ ଉକା ପରିମାଣର ଅଦା, ପ ବାଟିକି ପକେଇ ଦେଇକି, ତା'ପରେ ଆଉ କିଛି ନାହିଁ? ଜିରା ନାଇଁ, ଜିରା ପକାଏନି। ଯେ ହୁଁ ହୁଁ।
ଉ, ହୁଁ।
ପକେଇ ଦିଏ, ଭଜା ଟିକେ ହେଇଆସିଲା ଆଳୁ, ଟିକେ ହାଲ୍କା କରି ପାଉର୍ଡ଼ର ଟିକେ ପକେଇଦିଏ। ସୋୟାବିିନ ବି ପକାଏ। ସୋୟାବିିନ ଟାକୁ ବିଶେଇ ପାରିବ, ହଁ। ଆଉ, ତା'ପରେ ଯଉ ଦଲିଆ ଟାକୁ ଭଜା ହେଇଥିବ, ଦଲିଆ ଟାକୁ ବି ପକେଇ ଦିଏ। ଦେଲା ପରେ ତମେ ଯ୍ ଦଲିଆ ଯେତିକି ଦେଇଥିବ, ତା ଦି ଗୁଣ ପାଣି ଦେଇଦବ। ପ୍ରେସର୍ ଟା ବନ୍ଦ କରିଦିଏ। ତା'ପରେ କାଢିଲା ବେଳକୁ ଟିକେ ପକାଏ, ଯୋଉ ପୁଦିନା ପତ୍ର ପକେଇ ଦିଏ। ଧନିଆ, ପୋଦିନା ଆଉ, ଆମର ଗରମ ମସଲା, ଆଉ ଟିକେ ଗୁଆ ଘିଅ, ବାସ୍ ସର୍ ଲା। ଛୁଆ ତ ପୁରା ଟେଷ୍ଟ ଲାଗେ ଯେ, ସେ ପୁରା କହିବେ, ବଢ଼ିଆ ହେଇଛି। ହଉ ଯଦି ପ ଯଦି ପନିର୍ ପନିର୍ ଥିବ, ପନିର୍ ବି ପକେଇ ପାରିବ। ବଢ଼ିଆ ଆଉ ଟିକେ ଟେଷ୍ଟ ଭଲ ଲାଗେ।
ହଁ। ଗୁଆ ଘିଅ ପୁଦିନା ପତ୍ର ଟିକେ, ଇଏ ଆଉ। କେଉଡା ଏସେନ୍ସ ନାଇଁ! ପକାଅନି?
ହଁ, ଖେଉଡା ଏସେନ୍ସ ବି ଟିକେ ପକେଇ ଦିଏ। କେତଳେ ଯଦି ଆଭେଲେବଲ୍ ଥିବ ତ ପକ୍ କାଏ, ନହେଲେ ଚକରୀ ଫୁଲ ତ, ତା କାମ କରିଦିଏ ଆଉ।
ହୁଁଁ, ଚକ୍ରୀ ଫୁଲଟା ତ ବେଶୀ ବାସ୍ନା ଭରେ ଆଉ, ନାହିଁ?
ହଁ, ହଁ, ହଁ।
ଅନାସ ଫୁଲ ଏଟା କହନ୍ତି ନା?
ହଁ, ଅନାସ ଫୁଲ କୁହନ୍ତି ବୋଧେ?
ଓଡ଼ିଆରେ ଅନାଶ ଇଂଲିଶ୍ ରେ, ଷ୍ଟାର୍ ଆନିଶ୍।
ହଁ, ଷ୍ଟାର ଆନିଶ୍ ହଁ।
ହୁଁ, ଷ୍ଟାର୍ ଇନ୍ ଅନ୍ ଇଷ୍ଟା ହିଁ, ବି-ବିରିୟାନୀରେ ବେଶୀ ଭଲ ଫ୍ଲେଭର୍ ଦିଏ। ତା ବାସ୍ନାଟା! ବାସନା୍ ବହୁତ ହୁଁ।
ହଁ।
ହଁ, ହଉ।
ତିହିଁ କରେ, ଭାରି ଭଲ ତ ଲାଗେ, ବଢ଼ିଆ ତ ଲାଗେ।
ବି ସହିତ ଖାଲି ଏରା ନା, କଣ କମ୍ବିନେସନ୍ କଣ ଆଉ?
ତା, ସହିତ କଚୁମ୍ବର୍ ଟିକେ ଦେଇଦବ ଛୁଆଙ୍କୁ। ଦହି କଚୁମ୍ବର୍, ନହେଲେ ଟିକେ ବିଟ୍ ଲୁଣ ଆଉ ଜଲ୍ ଜିରା ତା, ଉପରେ ଛୁଆ ଏତେ ନେଇକି କଣ ଖାଇପାରିବେ କି? ଏତେ ପ୍ରକାର ଖୋଲିକି, ତ ଟିକେ ଜଲ୍ ଜିରା ଆଉ ଟିକେ ବିଟ୍ ଲୁଣ ତା, ଉପରେ ପକେଇକି ଦେଇଦବ।
ହୁଁ, ହୁଁ।
ଆଁ, ସେଇ ବହୁତ ବଢ଼ିଆ ଲାଗେ। ନହେଲେ, ମୁଁ ପ୍ରାୟ ଏ ଯୋଉଁ ଦହି କଚୁମ୍ବର୍ ଟିକେ ଦେଇଦିଏ ଆଉ-ଉଁ। ବଡ଼ପୁଅ ହଁ ବଡ଼ପୁଅ ସ୍ ସେଇଆ ଖାଇଦିଏ। କିନ୍ତୁ ଛୋଟବେଳଟା ନଲେ ଜଲ୍ ଜିରା ଟିକେ ବିଟ୍ ଲୁଣ ଟିକେ ପକେଇକି ଦେଇଦିଏ। ସେ ତାର୍ ଖୁସିରେ ଖାଇଦିଏ ତାକୁ ତ ବଢ଼ିଆ ଲାଗେ ଆଉ। ହଁ ହଁ ହଁ।
ଛୁଆଙ୍କୁ ଗୋଟେ ଚଟପଟା ଦରକାର।।
ଆମର ଟିକେ ସମସ୍ତଙ୍କର ସେଇଟା ହି ଫେବ୍ରେଟ୍। ହଉ ଠିକ୍ ଅଛି। ରହୁଚି ଆଉ ହଁ ହଁ।
ଶୁଭରାତ୍ରି ହୁଁ ହୁଁ।